ହଉ
ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ ଆଜ୍ଞା। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ଜୟ ଜଗନ୍ନାଥ ଭାଇ କେମିତି ଅଛନ୍ତି? କେମିତି ଅଛନ୍ତି ଭାଇନା?
ଆଉ ତୁମେ?
ହଁ ଆମର ତ ସବୁ ଭଲ ଦେହପା ସବୁ ଏମତି ଚାଲିଚି। କଣ କହିଲେ? ହ୍ୟାଲୋ।
କଣ କଲଣି। ହ୍ୟାଲୋ।
କଣ ଭାଇନା? ହଁ।
ହ୍ୟାଲୋ।
କୁହନ୍ତୁ। ଏ ସକାଳୁ ଉଠିବା ଏଇନାଇ କଣ କଣ କଲଣି ନା? ସ ସକାଳୁ ଉଠିକି ଫାଷ୍ଟେ ମୁଁ ଦାନ୍ତ ଘଷିଲି। ତାପରେ ମୁଁ ଟିକେ ଠାକୁରଙ୍କ ପାଖରେ ପ୍ରାର୍ଥନା କଲି।
ତାପରେ ମୁଁ କଣ କଲିି ନା ମୁଁ ଦାନ୍ତ କାଠିରେ ଘସୁଛି ଆଜ୍ଞା ପଇସା ପତ୍ର ନାହିଁ ଆମର। ଆଉ ଆପଣ କଣ କରୁଛନ୍ତି?
କୁହନ୍ତୁ ତାପରେ ଭାଇ।
ତାପରେ ଭାଇ କିଛି ନାହିଁ ଖାଇକି ଶୋଇଲି ତାପରେ ଆଜ୍ଞା ଖାଲି ଖାଇକି ଶୋଇଲି।
ହଁ।
ଆଚ୍ଛା ଭାଇ ମୁଁ ତମକୁ ଗୋଟେ କଥା କହୁଛି ତମେ ପ୍ରକୃତିର ନିୟମ ବିଷୟରେ କଣ ଜାଣିଛ?
ଭାଇ ପ୍ରକୃତି ଏକ ଭିନ୍ନ କ୍ଷମ ର ପ୍ରଦର୍ଶନ କରିପାରେ।
ନିୟମ ବିଷୟରେ କଣ କଣ କଣ ଜାଣିଛ ଟିକେ ମତେ କହିବ।
ଭାଇ ପ୍ରକୃତି ଆମର ଯେତିକି ଉପକାର କରେ ସେତିକି ଆମର ଅପକାର କେମିତି କରେ ପଚାରନୁ। ହାଲୋ ଭାଇ ଆଜି ଯେମିତି ବର୍ଷା ହଉଛି ଭାଇ ଆଜି ଯେମିତି ବର୍ଷା ହଉଛି ଯଦି ଆଜି ଭଳିଆ କାଲି ହଁ ଭାଇ
ହେ ଆଜି ଭଳିଆ ଯଦି କାଲି ବି ବର୍ଷା ହବ ଆଜି ଯେତିକି ବର୍ଷା ହେଇଛି ସେତିକି ଚାଷୀ ପାଇଁ ସଫିଶେଣ୍ଟ ଯଦି କାଲି ପୁଣି ଆଉଥରେ ହବ ତାହେଲେ ଅଧିକ ପାଣି ହେଇଯିବ ଫସଲ କ୍ଷତି ହେଇଯିବ ନହେଲେ ଏଇଟା ହେଲା ଅପକାର।
ମାନେ
ଏଇ ସମ୍ପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ଚାଷୀକୁ ଆଜି ପୁରା ବର୍ଷା
ଆଚ୍ଛା ଭାଇ ମୁଁ ତମକୁ ଗୋଟେ ଭଲ କଥା କହୁଛି ଶୁଣ ହେଲା।
ହଁ।
ମୁଁ କହୁଛି ତମକୁ ପ୍ରକୃତିର ନିୟମ ବିଷୟରେ ସାଧାରଣ ଜୀବ ଜୀବଠାରୁ ଉନ୍ନତ ଓ ବିବେକ୍ କି ମନେକରି ମଣିଷ ନିଜେ ଗର୍ବ କରିଥାଏ ତଥାପି ଦେଖ ଦେଖାଯାଏ ଯେତେବେଳେ ସେ ଆପଣା ମଙ୍ଗଳ ସକାସେ ପ୍ରକୃତିର ଅବଗୁଣ୍ଠନ ଖୋଳେ ସେତେବେଳେ ସେ ସାଂସାରିକ ବିପଦ ସାମାନ୍ୟ ଦ୍ଵାରା ପ୍ରଯୋଜନୀୟ ହୁଏ ଆମେ ଗ ଗତି କରୁଥିବା ମାର୍ଗରେ ଅନ୍ତ ଦହନଶୀଳ ଇ ଜିନ୍ ଆମର ଗତିକୁ ତ୍ୱରନୀୟ କରିଥାଏ ମାତ୍ର
ଉ, ହୁଁ।
ପରିଣାମାତ୍ମକ ଏହା ଶବ୍ଦ ପ୍ରଦୂଷଣରେ ସ୍ୱାସ୍ଥ୍ୟ ରୁଦ୍ଧ ସବୁଜକର ଘର ପରିବାର ଅନ୍ୟଧିକ ନି ନି ନିର୍ଭରଶୀଳ କରାଯାଇଥାଏ ବୁଝିଲ ଭାଇ। ଏଠାରୁ ସ୍ପର୍ଶ ଜଣା ପଡେ ଯେ ଆମେ ଆମର ନି ନିଜ ଉଦ୍ଦେଶ୍ୟ ଚାରିତାର୍ଥ କରିବା ପାଇଁ ପ୍ରକୃତିର ନିୟମକୁ ବିରୁଧାକରଣ କରିବା ପାଇଁ ଆମେ ଚେଷ୍ଟା କରିଥାଉ। ବୁଝିଲ ଏଇଟା ହେଲା ପ୍ରକୃତିର ନିୟମ ଏଇଭଳି ଅନେକ କଥା ପ୍ରକୃତିର ନିୟମ ଅଛି। ଆମ ପ୍ରକୃତି, ଆଚ୍ଛା ଭାଇ ଆଉ
କଁ କହିଲ? ହ୍ୟାଲୋ। ହ୍ୟାଲୋ।